ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଆପଣ କୁଆଡେ ପଳଉଛନ୍ତି କିଛି ନ କହିକି।
ହଁ କୁଆଡ଼ କରୁରୁ
ମୁଁ ସେତେଳୁ ଆପଣଙ୍କୁ ହାଲୁଆ ଲୋକ ହେଉଛି।
ମୁଁ ବି ଭଲ ବି କହୁଛି ଶୁଭୁନି କିଛି।
ତାହେଲେ ଆପଣ ଫରେନ ରେ ରହୁଛନ୍ତି
ହଁ ନା ଏଉଟେ ଗାଁ ଖୋଳିଛି
ଓହୋ କଣ କରିବା ଜାଣିଥିବେ ତ ଆପଣ ଗାଁର ପ୍ରୋବ୍ଲେମ, ପଟା ଆପଣଙ୍କ ପାଇଁ ମୁଁ ଟିକେ ବହାର ଠିଆ ହେଇଛି ହେଲା, ଆପଣଙ୍କ ପାଇଁ ନେଡ୍ ପାଉନି କଣ
ଆଚଛା। ଆଥାଉ ତାହେଲେ କରିଦବୁ ବାହାରକୁ ଯା
ଆଜ୍ଞା ମୁଁ ବାହାରକୁ ଯାଇଛି ମାନେ ମାନେ ଆମ ଅଙ୍ଗଣା ଗୋଟେ ଅଛି, ଅଙ୍ଗଣା ଥାଇ ଗାଁ ମାନଙ୍କର ଜାଣିଥିବେ।
ହୁଁ
ସେଇଠି ମୁଅଛି
ସେଇ ଯୋଉ ରାସ୍ତା କୋଟରେ?
ନା, ନା, ନା, ରାସ୍ତା ତ କନ୍ତି ଦାଣ୍ଡ। ଆଉ ଆଗଣା ମାନେ ଯୋଉଠି ମଝିରେ ଥାଏ। ଆପଣ ଗାଁ ବିଷୟରେ ଜାଣିନାହାନ୍ତି କି?
ହ୍ୟାଲୋ
ହୁଁ
ହ୍ୟାଲୋ
ହୁଁ
ହଁ ଆପଣ ମୋ ସହିତ ଟ କଥା ହେବେ, ନହେଲେ ମୋର ପ୍ରୋବ୍ଲେମ ହେଇଯିବ।
ଆଜ୍ଞା କୁହନ୍ତୁ?
ହଁ ତ, ଆପଣଙ୍କ ଗାଁ ଟା କୁଆଡେ କହିପାରିବେ?
ମୋ ଗାଁ ଟା ଯାଜପୁର
ଓହୋ, ଆପଣଙ୍କୁ ଯାଜପୁର ର ଫେମସ କଣ?
ମୁଁ ଜାଣିନି ଏତେ କାହିଁକିନା ମୁଁ ଯାଜପୁର ର ବାସିନ୍ଦା ନୁହଁ।
ଆଚ୍ଛା, ଆଛା, ଆପଣ ଗଲେ କିଛି ଆପଣଙ୍କ ଫେବ୍ରେଟ ଥିବ, ଗାଁ ରେ କିଛି ଗୋଟେ କାମ କରିବା ପାଇଁ, କି କଣ କରିବା ପାଇଁ।
କିଛି କରେ ଆଉ ଇ୍ଛା ଖାଲି ଗୋଟେ ଜିନିଷ କରିବାକୁ ଇଚଛା ହୁଏ, ସେଠି ଗୋଟେ ଖାଇବାର ଜାଗା ଜଳଖିଆ ଖାଇବା, ସେ ବହୁତ ଶସ୍ ରାସ୍ତାରେ ଭଲ ଖାଇବା ଦିଅନ୍ତି, ଜଳଖିଆ, ତ ମୁଁ ସେଇଠି ଆରାମ ସେ ଯାଇ ବସି ପଡେ ସନ୍ଧ୍ୟାବେଳେ, ଆଜ୍ଞା, ଆଜ୍ଞା।
ସେଇଟା ସବୁ ଗାଁ ର, ଆମ ଗାଁରେ ବ ସେଇଆ। ଟଙ୍କିକା ବରାକୁ ଗୁନି ଓହୋ
ଟଙ୍କିକିଆ ପରେ ତାଙ୍କର ସବୁ ସିଙ୍ଗଡ଼ା ଟଙ୍କିଆ ସବୁ କଟ କେ ସେଥିରେ ହଁ ନବ ଆଉ, କକନା ଏଡା
ଆପଣ ସବୁବେଳେ ନବା ନବା କହୁଛନ୍ତି ଆଉ କେବେ ତ ନଉନାହାନ୍ତି
କଣ କରିବା, ଆମେ ଟିକେ ଦୂରର ବାସିନ୍ଦା ଆପଣ ନେଇ ହଉନି।
ହଁ କିଛି ନାଇଁ, ମୁଁ ବସ ଟିକେଟ କାଟିିଦେବି।
ନା ବସ୍, ଯାଜପୁର ର ବସ୍, ଟିକେଟ କାଟିଲା ବଳୁ ଆପଣ କେତେ ପଇସା ଦେଇେଇଥିବ, ଯିବା ସେପ କହିବ
ଆପଣ ସାଙ୍ଗ କଣ ପାଇଁ ହେଇଛନ୍ତି? ସାଙ୍ଗ ମାନେ ତ ସାଙ୍ଗଙ୍କର ହେଲ୍ପ କରନ୍ତି ନା।
ଆଜ୍ଞା, ଆଜ୍ଞା, ହଉ କରିବା ଆଉ ଦୁ ତ କାଇଁ ହଉଛନ୍ତି? ସେ ବ୍ୟସ୍ତ ହୁଅନ୍ତିନି ସବୁ ହବ ସବୁ ସ୍ୱପ୍ନ ପୂରଣ ହବ ଆପଣଙ୍କର।
ଆପଣଙ୍କ ଆଶୀର୍ବାଦ ଏମିତି ଲାଗିଥାଉ।
ଆଜ୍ଞା
ଓ ଆପଣ ଗୋଟେ କଣ କୁନ୍ଥେଇଲେ ଟିକେ କୁୁ କୁଥୁ ଅଛନ୍ତି କି
କୁନ୍ଥେଇଲେ କୋଉ କଥା ରେ
ଏଇ ଟିକେ ଗାଁ କ ନବା କଥା।
ନା ନା ଆଗେ ଫ୍ୟାମିଲି ସହିତ ଟିକେ ଆପଣଙ୍କ ଇଣ୍ଟ୍ରୋଡୁସ କରରେ ଦିଏ ସାଙ୍ଗ ହିସାବରେ। ଫ୍ୟାମିଲି ପରେ ଗାଁ ଆସିବ। ନା ନା ବା
ଓ ହୋ
ସେଇ ଆମର ଟିକେ ରାଗନ୍ତି ତ
କିଛି ନହିଁ ମୁଁ ମିଠା ନେଇଥିବି ଖୁଏଇ ଦେବି
ହୁଁ ହଁ ମିଠା ନେଲେ କଣ
ଆପଣଙ୍କ ପାଇଁ ଛେନାପୋଡ଼ ନେବି।
ଆ ଛେନାପଡା ତ ମତେ ଲଚେଇବେ ନା ଶଣ ନା ମୁଁ ଘର ବାଲା ଲଚେଇବି ତାଙ୍କ ପାଇଁ ତ ସର୍ବଗୁଣ ସମ୍ପନ୍ନ ସାଙ୍ଗ ଦରକାର।
ଓ ହୋ ଆପଣଙ୍କ ସାଙ୍ଗକୁ ବି ସେ ଏତେ ଖୋଜିବେ ଯେ ସର୍ବଗୁଣ।
ଆଜ୍ଞା କାହିଁକ ନା ଭଲ ଲୋକ ହିଁ ତାଙ୍କ ଛୁଆ ପାଇଁ ଦରକାର। ତ ଭଲ ଲୋକ ହେଇଥିବା ଦରକାର ନା। କାଣୁ
କ ନାଇଁ ତାଙ୍କ ପାଇଁ ଗୋଟେ ଶାଢୀ ନେଇଛି
ଶାଢୀ ସି ମୋ ଲୋଭି ନୁହଁ ଆପଣଙ୍କ ଭଳିଆ ତ ସେଟା କିଛି କାମ ଦବନି
ମାନେ ଆପଣ ମତେ ଲୋଭିି କହୁଛନ୍ତି।
ଆଜ୍ଞା ଆଜ୍ଞା ଆପଣ କଥାବାର୍ତ୍ତା ଲାଗୁଛି ତ ଲୋଭୀ ତ ରିୟଲ କେମିତି ହେଇଥିବା ମୁଁ ଜାଣିନି
ଆଜ୍ଞା ଆଜ୍ଞା
ହୁଁ ହୁଁ
ହଉ ଆଉ
ହଉ ଆଉ
ଆଉ ସବୁ କଣ ଖାଇବା ପିଇବା କରୁଛନ୍ତି।
ନା କିଛି ଖାଇବା ପିଇବା ନାହିଁ ଯାହା ଲଞ୍ଚ କରିଥିଲି। କଣ ବର୍ଥଡେ ଜଣ ଥିଲା ସେ ଦେଇଥିଲେ ଲଞ୍ଚ ଆଉ ସନ୍ଧ୍ୟାବେଳେ ଏଇ ବୋଉ ପି ଠା ଛାଣି ଥିଲା
କୋଉ ପିଠା ଖାଇଛନ୍ତିଛନ୍ତି?
ସେ ପିଠା ମୁଁ ନା ଜାଣିନି ତାକୁ କଣ ପୋଡ଼
ରେ ହେଇଥିଲା।
ଅଧା ଜନ୍ହ ଅଧା ଜହ୍ନ ଆକାରରେ ହେଇଥିଲା ତା ଦେହରେ ନଡିଆ ପୋର ପଶଥିଲା ଦିଇଟା ମାତ୍ର ଖାଇଲି ତାପରେ କମ୍ପ୍ୟୁଟର କ୍ଲାସ ପଳେଇଲି।
କମ୍ପ୍ୟୁଟର କ୍ଲାସରେ ଆଜି ସବୁ କଣ କଣ କଲେ?
କମ୍ପୁଟର କ୍ଲାସରେ କିଛି ନାହିଁ ଫାଷ୍ଟ ମୁଁ ଏକା ଗଲି କେହି ଆସିନଥିଲେ। ମତେ ସାର ବୁଝେଇଦେଲେ ମୁଁ ମୋର କରୁଥିଲି। ତାପରେ ଦିଟା ଛାନ ଝିଅ ଆସିଲେ ତା ସାର୍ କହିଲେ ଆଙ୍କ ଦିଜଣ ବୁଝେଇଦେ ତାଙ୍କୁ ବୁଝେଇଲି। ତାପରେ ଫେର ଏଦ ଦିଇଟା ପୁଅ ଆସିଲେ। ସେ ଯ କହୁଥିଲେି ସେ ଯୋଉ ବଡ ଝିଅ ତାଙ୍କ ଯୋଉ ଭାଇ ଆଉ ସାଙ୍ଗ ସେ ଦି ଜଣ ଆଇିଲେ। ତାଙ୍କ ଦିଅଣଙ୍କୁ କହିଲେ ବୁଝେଇବା ପାଇଁ ତାଙ୍କ ଦିଅଣଙ୍କୁ ବୁଝେଇଲି। ତାପରେ କହିଲେ ନୋଟ ଲେଖିଦିଅ ମୁଁ ନୋଟ ଲେଖିଦେଲି ଆଉ ଦି ତିନିଥର ପ୍ରାକ୍ଟିସ୍ କରି କରି ଦେଲି ପଳେଇ ଆଇଲି।
ହୁଁ ଆଛା ତାହେଲେ ଆପଣଙ୍କ ଝିଅ ଆଜି ଆସିଥିଲେ?
ନା ଆଜି ସେ ଝିଅ ଆସିନଥିଲେ। ଆଜି ମୋ ସାଙ୍ଗ ସେ ଯିଏ ବଡ ଭାଇ ସିଏ ବି ଆସିନଥିଲେ ଦି ଜଣ ଆସିନଥିଲେ ଆଉ।
ହଁ ଆପଣ ମନ ଦୁଃଖ କରୁଛନ୍ତି କି?
ଆଜ୍ଞା ମୋ ସାଙ୍ଗ ଆସିନାହାନ୍ତି ପା ଆଜି। ତାଙ୍କୁ ଫେରେ ପହରଦିନ ଦେଖାହେଲେ ତାଙ୍କୁ ଫେରେ ବୁଝେଇବାକୁ ପଡିବ।
ଆପଣ ଝିଅଙ୍କୁ ବି ବୁଝଉଛନ୍ତି?
କୋଉ ଝିଅଙ୍କୁ ମୁଁ ସେ ଭାଇଙ୍କୁ ବୁଝେଇବା କଥା କହୁଛି।
ଆଚ୍ଛା ଆଚ୍ଛା।
ଝିଅଙ୍କୁ କାଇଁ ମୁଁ ବୁଝେଇବାକୁୁ ଯିବି। ଛୋଟ ଦି ଝିଅଙ୍କୁ ବୁଝେଇ ଦେଲେ କିଛି ନା ନା ସାର୍ ଯାହା ପଢଉଛନ୍ତି ଟିକେ ଲେଖି ଦଉଛି। ସେଇଟାଙ୍କୁ ତାଙ୍କୁ ଆଗରେ ଥୋଇ ଦଉଛି ଆଉ ଟିକେ ଆଗରେ କରିକି ଦେଖେଇ ଦଉଛି। ସରିଲା ହେତିକି ଆଉ ଜ୍ଞାନୀର କିଛି ଖୁସି ନଥୁନ
ଓହୋ ମତେ କେବେ ଗୋଟେ ଶିଖାନ୍ତୁ ଆଉ। ମୁଁ ଜାଣିବି ଆପଣ କେମିତି ପାଠ ପଢଉଛନ୍ତି। ଆମ କମ୍ପୁଟରେ ଆପଣ ଦେଶୀ ଦେଖିବେ ନା କଣ ଅଛି କଣ ନାହିଁ ଆମେ କେମିତି ଜାଣିବୁ।
ନା ଆପଣ କମ୍ପ୍ୟୁଟର ରଖିଛନ୍ତି ମାନେ ଜାଣିଥିବେ ନା କଣ ଏକ୍ସେଲ୍ ଅଛି ନା କୋଉ କଣ ୱାର୍ଡ଼ ଅଛି କଣ ଅଛି ଯାହାଥିବ ସେଇା ଆପଣ ଶିଖେଇବି ଆଉ କଣ।
ଓହୋ।
ଆପଣ ଯଦି ନଥିବ କିଛି ତାହେଲେ କିଛି ଆଇଡିଆ ଖର୍ଚ୍ଚ କରିକି ଏକ୍ସପେରିମେଣ୍ଟ କରି ଟିକେ ଇନଷ୍ଟଲ କରନ୍ତୁ ଆଉ।
ଆଛା ସେଇରା କେମିତି ଜାଣିବି।
ସେଇଟା ୟୁଟ୍ୟୁବ ଗୋଟେ ଜିନିଷ ଅଛି ଆଉ ଗୋଟେ ଚାଟ୍ ଜିପିଟି ଅଛି ଗୁଗଲ ଅଛି କେତେ ମାଧ୍ୟମ ଅଛି ଆପଣ ଯୋଉ ମାଧ୍ୟମରୁ କରିପାରିଲେ କରିବେ ଆଉ।
ଆଚ୍ଛା।
ନହେଲେ କମ୍ପୁଟର ଦୋକାନରେ ଯାଇକି ପଚାରି ଦେଇ ପାରନ୍ତି।
ଓହୋ। ଆପଣ ଶିଖିଯାଆନ୍ତୁ ଆସିକି କରିଦେବେ ତ ଘରେ ଏକାଳେ କାମ ହେଇଯିବ ଆଉ।
ନା ନା ମୁଁ ସେ କମ୍ପ୍ୟୁଟରରେ ଥିବା ସବୁ ଇଏ ଗୁଡା ଶିଖୁଛି କୋଡ କେମିତି ଚାଲେ ଏକ୍ସେଲ କେମିତି ଚାଲେ। ଆଉ ତାକୁ ଇନଷ୍ଟଲ କେମିତି କରନ୍ତି ସେଟା ମୋ ପାଖରେ ଜ୍ଞାନ ନାଇଁ କିଛି ସି
ତ ସେଇଟା କେମିତି ୟୁଟ୍ୟୁବ ରେ ସର୍ଚ୍ଚ ମାରିଲେ ହବ।
ତ ସେ ମାରିବେ ମାରିବେ ହାଓ ଟୁ ଇଂଷ୍ଟଲ ଏକ୍ସେଲ ଇନ୍ କମ୍ପ୍ୟୁଟର୍ ମାରିଦେବେ।
କମ୍ପୁଟର ତ କେତେ ପ୍ରକାରର ଅଛି କେତେ ସବୁ ବ୍ରାଣ୍ଡ ର ଅଛି ଅଲଗା ଅଲଗା ନା।
ଫ୍ରୀ ବାଲା ମାରିବେ ଏପିକେ ବର୍ଜନ ବାଲା।
ଆଜ୍ଞା!
ଏପିକେ ଭର୍ଜନ ବାଲା ଟ୍ରାଏ କରିବେ ସବୁ ସବୁ ଆଡୁ ଟ୍ରାଏ କରିବେ ଗୋ ଗୋଟରେ ନା ଗୋଟେରେ ତ ହେଇଯିବ।
ଆଚ୍ଛା, ଏମତି କଥା।
ଆଜ୍ଞା।
ହଉ।
ଆଉ କୁହନ୍ତୁ କଣ ଖାଇବେ ଡିନର ଆଜି?
ଆ
କଣ ଡିନର ଖାଇସାରିଲେଣି ନା ଖାଇବେ?
ନାଁ ଡି ନାଁ କିଛି ଖାଇନି ଖାଇବି ରୁଟି କ୍ଷୀର ତରକାରୀ ଆଉ।
କୋଉ ତରକାରୀ?
କୋଉ ତରକାରୀ ତ ଜଣା ନାହିଁ କାହିଁକି ନା ମାଇଁ ଆଉ ମାଉସୀ ରୋଷେଇ କରୁଛନ୍ତି ତ ଜଣା ହେଇନି ଆଉ
ଆଛା
ହଁ।
ଆପଣ ଯାଇକି ଟିକେ ସାହାଯ୍ୟ କରୁଦଉନାହାନ୍ତି ତାଙ୍କୁ
ନା ମ ସାହାଯ୍ୟ କଣ କରିଅ ଉଁ
ଆଚ୍ଛା ଆଉ କଣ କୁହନ୍ତୁ ବା। କେମିତି ଲାଗୁଛି ସେଠି ଆଉ କିଛି କଳି କଜିଆ କିଛି ହଉନି ତ?
ନା ନା କିଛି ହଉନି ଲୋକଙ୍କୁ ଆଭେଡ କଲେ କିଛି ହବନି।
ତ ଆପଣ ଆଭଏଡ୍ କରୁଛନ୍ତି?
ହଁ ହଁ ଆପଣ ସେମିତି ଭଳିଆ ଭାବିପାରିବେ ଆଉ।
ଆଚ୍ଛା ଆପଣ ଭାଇଙ୍କୁ ଆଭଏଡ୍ କରୁଛନ୍ତି?
କଣ କରିବି?
ଆପଣ ଭାଇଙ୍କୁ ଆଭଏଡ କରୁଛନ୍ତି?
ନା।
ଆଚ୍ଛା ତାଙ୍କ ପାଖରେ ବସିଛନ୍ତି?
ଆମେ ଆମେ ବର୍ତ୍ତମାନ ଏବେ ତିନି ଜଣ ଅଛୁ ଭାଇ ଭଉଣୀ।
ଆଚ୍ଛା ଭାଇ ଭଉଣୀ ଏବେ ପାଖରେ ବସିଛ? ଆଚ୍ଛା।
ଏଇ ତ ଗୋଟେ ସୁଖ ସଂସାର ଆଉ ଭାଇ ଭଉଣୀ କହ କାହାଣୀ।
ଆଚ୍ଛା ଶୁଖିଲା ଭାତ ପଖାଳ ଭାତ ଖାଇବ ଆଉ।
ଆ ହଁ ସେଇଭଳିଆ ଆଉ।
ହଁ ହ।
ଆପଣଙ୍କର କେତେଟା ଭଉଣୀ ଅଛନ୍ତି?
ମୋର ରିଲେଟିଭ ବହୁତ ଭଉଣୀ ଅଛନ୍ତି କିନ୍ତୁ ନିଜ ଭଉଣୀ ନାହାନ୍ତି।
ହଁ ତ ରିଲେଟିଭ କଥା କୁହନ୍ତୁ ଟିକେ ଶୁଣିଆ।
ନା ରିଲେଟିଭ ଭଉଣୀଙ୍କୁ ମୁଁ ଏତେ ପ୍ରାୟୋରିଟି ଦିଏନି ଆପଣଙ୍କ ଭଳିଆ ତ ଆପ
ତାହେଲେ ଆପଣ ବୋଧେ ଫ୍ୟାମିଲି ସବୁ ଏକାଠି ରୁହନ୍ତିନି?
ନା ନା ଆପଣ ଏକାଠି ନୁହଁ ସମ ସମସ୍ତିଙ୍କ ଫ୍ୟାମିଲି ଅଲଗା ଅଲଗା ହେଇ ରୁହନ୍ତି, ତ ଆପଣଙ୍କ ଭଳିଆ କେହି ଏତେ ଯାଆନ୍ତିନି।
ଓହୋ। ତାହେଲେ ଆପଣଙ୍କ ଫ୍ୟାମିଲି ଭଳିଆ ଆମର ଟିକେ ଅଲଗା ତାହେଲେ ଆମର ବହୁତ ଫ୍ୟାନ୍ସି ଫ୍ୟାମିଲି।
ନା ଫ୍ୟାନ୍ସି କୁୁ ବେଶୀ ଦେଖେଇ ହବା ଆଉ ବେଶୀ ମିଳିମିଶି ରହିବା କାମ ଆପଣଙ୍କ ଫ୍ୟାମିଲୀ, ମାନେ ସବୁ ଆପଣଙ୍କର ବେଶୀ ବେଶୀ।
ହଁ ତ ମୁଁ କଣ କରିପାରିବି ମୁଁ ଯେତେବେଳେ ଗୋଟେ ପୃଥିବୀକୁ ଆଇଛି ମତେ ମୋର ଗୁରୁଜନ ମାନେ ଯାହା ଶିଖେଇଛନ୍ତି ମୁଁ ସେଇ ହିସାବରେ ହିଁ ଚାଲିବି ଏଇଟା ତ ଗୁରୁଜନ ମାନଙ୍କର ସଂସ୍କାର।
ଆଛା ଏଇଟା ଆପଣଙ୍କ ସଂସ୍କାର! ଆଚ୍ଛା ଗୁରୁଜନମାନେ ଶିଖେଇଛନ୍ତି ଯେ ଚଡି ଭଳିଆ ପ୍ୟାଣ୍ଟ ପିନ୍ଧିକି ବୁଲିଆକୁ?
ଶଳା ଏଇଥିରେ କହିଲା।
ହୁଁ ହୁଁ ହେଲୋ।